ହ୍ୟାଲୋ।
ହୁଁ କଣ କର
କଣ କର୍ ବଇଛି ଆଉ।
ଅ ହଁ ଆଉ ତମ ଆଡ଼େ ଆଜି ବର୍ଷା ହେଇଛି ନା?
ହଁ ରାତି ଠାରୁ ତ ହେଇଛି ଆଉ ଏଉଜ ନା ହଉଥିଲା।
ଆଉ ମାନେ ବର୍ଷା ଜୋରରେ ନା ଅଳ୍ପ ଅଳ୍ପ ହଉଛି?
ନା ଡୋରେ ଲାଇନ ପଳଉଛି ଡୋରେ ବିଜୁୁଳି ଫିଜୁଳି ମାରୁଛି।
ଅ ହ। ମାନେ ପବନ ଫବନ ହଉଛି ନା କଣ? ଲାଇନ ପଳେଇଛି ତ ଏବେ ତ ବର୍ଷା ହଉନି ମାନେ ଲାଇନ ତ ସାଙ୍ଗେ ସାଙ୍ଗେ କାଟି ଦଉଛନ୍ତି।
ହଁ ତ
କଣ କରିବା? ତାପରେ ଗଛ ବଛ ପଡୁଛି ହଁ ଆଜି ନା ଆଜି ଆମର ଅଣ୍ଡା ତରକାରୀ କରିଥିନୁ ଆଉ ଶାଗ ଭାଜି ଥିନୁ ଡାଲି ଏମିତି ସବୁ ହେଇଛି ଆଉ ଆଉ ରାତି ବେଳକୁ ଯାହାନେ ଆମର ଚିକେନ ଫିକେନ କରାହେବ।
ହଁ।
ହୁଁ ତମର?
ଆଜି ଆମର ମାକ କରିଥିନି
ହୁଁ।
ମୁଁ ବାଟନ ଦେଇକି ଭାଜି ଥିଲି।
ମାଛ ଟା କେମିତି କର କୁହନି।
ମାତଟା ଧୋଇ ଧୁଆ ଦେଇବ ତାପରେ ହଳଦୀ ଲୁଣ ବାଟନ ଟାକୁ ଡୁରେଇ ନେମ୍ବୁ ଟିକେ ପକେଇବ ତମ ହଁ ଭାଜିବା ତୁ ମାନେ ତାୱଳ ଯୋଉଟା ଭାଜିବା ତ। ଆଉ ନା ଭଜାଟା ଆଉ ଲେମ୍ବୁ ଟିକେ ପକେଇବ ଚମ୍ପାଳ ନୁଜର ଟେ ପତେଇବ। ଲଙ୍କା ଗୁଣ୍ଡ ପତେ ତାକୁ ତାୱା ରେ ତାକୁ ଘୋଡ଼େଇ ପାଞ୍ଚ ଦଶ ମିନିଟ ଛାଡ଼ି ଦେବି ତାପରେ ଭାଜିବ ଭାଜିକି ଆଣିକି ଖାଇବ। ଆ ଆଉ ବିହନ ଟା କେମିତି ଟଡଟିନି ବାଟଟି ତ
ହୁଁ।
ଆଉ ତମ୍ପାଉଣ୍ଡର ଜିନିଷ କେତେ
ମାନେ ସେଇଟା ଛାଣନ୍ତି ବା ବିହନ ଟା କର୍ନ ଫ୍ଲାୱାର ଆଉ ତାପରେ ଭାଜି ପଲା ଓଁ ହୋ ଭାଜନା ଟେ ଅଲଗା ଟେଷ୍ଟ ତାର।
ପିଆଜ ଟିକେ ଦିଟା ଅଣ୍ଡା
ଉୁଁ ହୁଁ ନା ନା ମୁଁ କହନି ତାୱରେ ଭାଜିନେ ତାର ଅଲଗା ଟେଷ୍ଟ ଆସେ ନାଇଁ କି, ଓହୋ।
ହଁ ରାତି ବଢୁଛି, ରାତି ବଢୁଛି ରହିକି ଚିକେନ କରିବି ଆଉ।
ଦହି ଚିକେନ ତମେ ଶିଖିଛ, ନା କିଏ କରନ୍ତି?
ଚିକେନ ଟା ଧୋଇ ଦମି ଧୋଇ ଦେଇଦ ତାକୁ ରଖି ଦମି। ଏଇ ଯେଉଁ ବିଟ୍ ମସଲା, ଦରମ୍ ମସଲା, ଚିତେନ ମସଲା ଧନିଆ ପାଉଡର। ଦିରା ପାଉଡ଼ର ଆଉ ପେଷ୍ଟ ଆଉ ପିଆଜ ଅଦା ଭଲ ସେ ପେଷ୍ଟ କରି ରଖିଦବ। କି ନିମ୍ବୁ ପଟେ ଯା, ନେମ୍ବୁ ପ
ମାନେ ଯୋଉ ଗୋଟା ମସଲା ବି ପକାନ୍ତି ନା?
ହୁଁ ହୁଁ ନା ନା ସେତେବେଳେ ତେଲର ପତେଇବ ସେଥିରେ ନୁହଁ।
ଓହୋ ମାନେ ଆଗ ଚିକେନରେ ଗୋଡ଼େଇବ ସବୁ?
ହଁ। ସବୁ ନେମ୍ବୁ ଫେମ୍ବୁ ପତେଇକି ଟିକେ ପୁଣି ତେଲ ଟିକେ ଅଧିକ ପକେଇ ଥିବ ତେଲ ପତେଇ ଦେଇ ଦହି ପତେଇ ଦେଇ, ତାର ଫ୍ରିଜ ରେ ଟିକେ ରଖିଦବ। ହଁ ମାନେ ଅଧ ଘଣ୍ଟେ ଭଳିଆ।
ରଖିନେ କଣ ହବ ସେଟା ମାନେ ତା ଟେଷ୍ଟ
ହଁ। କେ ଟା ତାଉ ବାଟନ ଗୁଡା ତା ଦିହରେ ପଚିଯାଏ ଯେମତି।
ଓହୋ ଲୁଣ ଯୋଉ ହଳଦୀ ଗୋଳେଇଥିବ ସେ ପଶିବ ସେ ଚିକେନ ଭିତରେ?
ହଁ ତାପରେ ଉ ତାପରେ ତେଲ ପତେଇବ, ତେଲ ପତେଇକି ଲନ୍ ଯୋଉ ଦାଲତିନୀ ଟିକେ, ଯୁଜୁରାତି ଟିକେ
ହୁଁ ହୁଁ।
ପେଇକି ତାକୁ ଇଏ ଚଲିବ, ପିଆଜ ପତେଇବ, ପିଆଜ ପତେଇକି ତାକୁ ଇଏ କରିବ। ବେତି ପିଆଜ ପୋଡ଼ିକି ରଖିବ, ମାନେ ଦର
ହଁ ଟିକେ ନାଲ-ନାଲି ନାଲି ଭଳିଆ ଟିକେ ପଡି ଆସଥିବ।
ହଁ ହଁ ହାଲତା ଓଳିଆ ତରିକି ତାକୁ ତା ଝିଅ ପାଣିଟା ମରିବ, ଦହି ପାଣିଟା ମରିବ, ତତିବ ତତିବ ତତି ଦହି ପାଣି ଟା ଯେତେବେଳେ ମରିବ ତାକୁ ଟିକେ ଆଣିକି ଦେଖିବ। ତେଟ କରିବ ହେଲା ନା ନାହିଁ।
ଓ ହଁ।
ସେଇଟା ତଳିକି ଖାଇବ, ତନ୍ଦୁୁରୀ କେମିତି, ରହିଲେ କେମିତି ତନ୍ଦୁୁରୀ କରିବ।
ନାଇଁମାନେ ଶୁଣ ମୋ କହିବା କଥା ଧର ଯୋଉ ଚିକେନ ଟା ପକେଇଲ ମାନେ ମସଲା ଆଗେ କଷିକି ତାପରେ ପକ
ହୁଁ ନା ନା ଠିକ୍ରେ ଦହି ଫଇଲେ ସବୁବେଳେ ମିତିଯିବ ତିତେନ ଭିତରେ।
ମାନେ ଧର ତେଲ ପିଆଜ ପକେଇଲା ଆଉ କୌଣସି ମସଲା ପକେଇବନି? ଓହୋ। ଆଉ ଯୋଉଗୁରା ଗୋଳେଇକି ରଖିଥିବ ତାକୁ ସବୁ ପକେଇଦବ?
ହୁଁ ସେଥିରୁ ତା ଯେବେ ଲେଟ ଲେଟ ପିତ୍ ଯେବେ ଆଣିଥିବ ତନ୍ଦୁରି କୁ ତାୁ ଦ ଅ ଦାଲି ଦାଲିରେ କଣ ତରିବ ଛୋଇଦବ। ତାଠୁ ଯୋଉ ଇଏ ମାରିବ ତେଲ ମାରିବ।
ତେଲ ମାରିକି ଥିଲେ କି ସିଏ।
ହଁ ଯେତେ ପୋଡ଼ିବ ସେତେ ମାନେ ଭଲ ହବ ଆଉ।
ଅହୋ। ଦହି ଚିକେନ୍‌ ଟା ଟିକେ ଭଲ ଲାଗେ ନାଇଁ କି କରିଛ ଆ କରିକି ଖାଇଛ ନାଇ ବା କୋଉଠି ତମେ ଆଗେ ଖାଇଥିଲ ନା ନ କଣ ହଁ ଫାଷ୍ଟ କଲ ତମେ।
ଏଇଟା ଆମ ଝିଅ ଚଢ଼ିଥିଲା ନା ମୋ ବୋହୂ ଚୁଲିଲେ ଭଲ। କିଏ ଡ଼ାକ
ଏବେ ତ ସବୁ ମାନେ ଗ୍ୟାସ୍‌ରେ କରୁଛନ୍ତି କିନ୍ତୁ ଚୁଲି ରୋଷେଇ ସେଟା ସମସ୍ତ ଟୁ ଭଲ ନା ଆଉ ତାର ବାସ୍ନା ଅଲଗା।
ହାଣ୍ଡି ହାଣ୍ଡି ଚିକେନ୍‌ ଟା ଆହୁରି ଭଲ।
ଓହୋ ମୁଁ ଶୁଣିଛି ମାନେ କେମିତି ହାଣ୍ଡିରେ ହୁଏ ତ ମୁଁ ଜାଣିନି କିନ୍ତୁ
ହ ହାଣ୍ଡିରେ ଯେମିତି ଯେମିତି ରାନ୍ଧିବ ସେମିତି ସବୁ ପିଆଜ ଫିଆଜ ପକେଇକି ଆଗେ ବାଟନ୍‌ ଟା କସିକି ବାଟନ୍‌ ଟା କଶିକି ତା ଧିଅରୁ ଯେତେବେଳେ ତେଲଟା ବାହାରିବ ସେତେବେଳେ ଚିକେନ୍‌ ଟା ପଠେଇବ ଚିକେନ ଟା ପଠେଇକି ତା ଝିଅ ପାଣି ଟା ଯେତେବେଳେ ମରିବ ସେତେବେଳେ ଯାଇକି ତମେ ବାହାର କରିକି ଦେଖିବ ଆଉ ତାପରେ ପାନ୍ ଡବ ଥ ଥଣ୍ଡା ପାଣି ଦବନି ଗରମ୍‌ ପାନ୍ ଟା ଦବ।
ମାନେ ଗରମ ପାଣି କଞ୍ଚା ପାଣି ଦେନେ କଣ କି ସେଟା ଟିକେ ପାଞ୍ଚିଆ ସମାନ ଲାଗେ ଚିକେନ୍‌ ଟା।
ହୁଁ ହଁ।
ହଁ ହଁ ହଉ କୁହ କେମିତି ମାନେ ଗରମ ପାଣି
ଗରମ ପାଣି ଦେଇକି ତାପରେ ଦେଖିବି ଆଉ। ଆଉ ପୁଅ ତ ହଁ ହଁ। ପୁଅ ପୁଅ ପାଠ ପଡ଼ିଲାଣିି ନା ପାଠ ନା
ନାଇଁ ମୋ ପୁଅ ଛୋଟ ଅଛି ହଁ ମୁଁ କନି ମୋ ପୁଅ ଛୋଟ। ସିଏ ଏନା ପାଠ ପଢି ନେଇଁ।
ତମର କେତେ ଯା କେତେ ଯୋଉ ଇଏ ଭାଇ।
ଆମର ଦି ଭାଇ ଆମେ ଦି ଜଣ ଆଉ
ତମ ଫ୍ୟାମିଲି କେତେ ଜଣ।
ଆମେ ବା ଆମ ବାପା ବୋଉ ଆଉ ଏ ଦି ଭାଇ ଆମେ ଦି ଯା ଛୁଆ ଦି ଜଣ ଆଉ।
ତା ଙ୍କ ପୁଅ ଝିଅ।
ତାଙ୍କର ଗୋଟେ ପୁଅ ସିଏ ପାଠ ପଢ଼ିଲାଣି ଇଂଲିଶ୍ ମିଡିୟମ୍ ଯାଉଛି। ଏ ଟିଉସନ୍‌ ଏଇନାକ ହଉଛି। ତାଙ୍କ କୁ ଟାଇମ୍ ହଉଛି କି ଛୁଆଙ୍କୁ ମାନେ ଶୋଇବା ପାଇଁ ବି ଟାଇମ୍ ନାହିଁ ସେମାନଙ୍କୁ। ଆଉ ତମ ତମର ବା ଗୋଟେ ପୁଅ ଅଛି ନା କଣ?
ହଁ ମୋ ପୁଅ ଥାଇ ଏନ୍‌ଟନି ରେ ପାଠ ପଢୁଛି।
ଅହୋ ଭଲ ପାଠ ବି ତାର ହଉଛି।
ହଁ।
ସ୍କୁଲ ଭଲ ସ୍କୁଲ ଭଲ ଛୁଆ ବି ଆ ଭଲ ପାଠ ପଢ଼ିବେ।
ହଁ।
ହଁ,
ହଁ। ଦଉ ଛୁଆଙ୍କର, ଟିପିନ୍ ଦେଲା ଳୁ କଣ କୁହନି କି ଯୋଉ ମ୍ୟାଗି ଫେଗି ଯେ ଦେଲା ଆଳୁ ସେଇଲା ଥ, ମାନେ ହଁ, ଗଟେ ଥାଇ ହଉନି ଥୁଆଙ୍କର। ମ୍ୟାଦି ଦିନେ ଥାଇଥି, ଜଣେ ମ୍ୟାଦି ଥାଇଥି ମରିଅଲେ।
ନା ସେଇଟା ସେନ୍ ଏମିତି ତ ଆମ ଛୁଆ ଖାଉଛନ୍ତି, କିନ୍ତୁ କଣ ହେଇଥିବ ସେଇ ଖାଦ୍ୟରେ? ନା, ନା, ମ୍ୟାଗି ତ ଛୁଆ ବି ଖାଆନ୍ତି ନା!
ନା। ମ୍ୟାଦି ବେତି ସମୟ ଦେନେ ତଣ ଫୁରୋ ଫୁଟ୍ ଫୁଟ୍ ଟା ଟଣା ତରଦଉଛି।
ଓହୋ! ମାନେ କଣ ନଉଛି, ପୁଅ କଣ ନଉଛି?
ପୁଅ ନଉଟି, ଆଦି ନେଇଥିଲା ଲୁଟି ଭଜା।
ହଁ।
ଆଉ ଅଣ୍ଡା ତେତ୍ ନେଇକିଲା।
ହଁ, ହଁ।
ଆଉ ଧରା ମିଠା ନେଇଥିଲା।
ମିଠା।
ହୁଁ।
ମିଠା କାଇଁ ଦଉଛ ଛୁଆଙ୍କୁ? ସେଇରା ତ ବେଶୀ ମାନେ ନା ଦେହ ଖରାପ ହବ। ମିଠା ଯେତେ କମ ଦବ ଛୁଆଙ୍କୁ।
ହୁଁ, ଡାଇବେଟି ଅଧିତ ହଉଛି ନା।
ଯାଉନି କି? ସଖାଳେ ଖାଇକି
ସତାରେ ଆ ଛ ସକାଳେ ଆଜି ତଣ କନି ଅଣ୍ଡା ଟେ ଭାଦି ଦେନି। ଭାତ ଦିତା ରଖ ଦେଇଥିନି ଥାଇବାକୁ। ଭାତ ନଦେନେ ସେ ଏତେ ଶିଦର ଯାଉଛି ଆଉଛି, ଦୋଟେ ସାଡ଼େ ଦୋଟେ ବେଳକୁ।
ହଁ, ଆଛା, ଓହୋ! ମାନେ ସକାଳୁ ସେ ଖାଇକି ଭାତ ଯାଉଛି।
ହୁଁ।
ଯାହା, ହଉ ଭଲ। ଭାତ ଟା ଖାଇବାଟା ହିଁ ଭଲ ନା ଆଉ। ତାର ବଡ ଛୁଆ ହେବେଣି। ଛୋଟ ଛୁଆ ହେନେ ହଁ ନ ଖାଇବେ ନାହିଁ। ଭାତ ଖାଇଲେ ଟିଫିନ୍ ନେଇକି ଆଜି ଟିଫିନ୍ କଣ ନେଇଥିଲା? ସେ ଯୋଉ ମିଠ୍
ହଁ, ହଁ, ତାହେଲେ ପଅରଦିନ ଅଣ୍ଡା ରୋଲ୍ ନେଇଥିଲା। ତା'ପର ଦିନ ନେଇଥିଲା ତିତେନ୍ ପତୋରା ନେଇଥିଲା।
ଓହୋ! ମାନେ ଆସୁଛନ୍ତି କେତେବେଳକୁ ଛୁଆ ସବୁ?
ଗୋ ଥାର୍ ଦୋତେ ପା।
ଗୋଟେ ସାଢ଼େ ଗୋଟେ ବେଳକୁ
ହୁଁ।
ଉଁ ଆସିଲେ ପୁଣି କଣ ଗାଧେଇ
ଆଉ ତମ ଯା ନ୍ତର ର ପୁଅ ଧୀୟ ଦୋ-ଦୋତେ ତାର ପୁଅ ଦଉ
ହଁ ସିଏ ଗୋଟେ ଇଂଲିଶ ମିଡିୟମ ରେ ପଢୁଚି ଆମର ଏଠି। ପଢୁଚି କୁହନି ଛୁଆମାନେ ବହୁତ ଚଗଲା ଆମର ସେ ଟିକେ ହଉଚନ୍ତି। ପାଠ ଯେମିତି ପଢୁଚି ଚଗଲା ବି ସେମିତି। ତାପରେ ଛୁଆଙ୍କୁ ଆଜିକାଲି
ଆଜିକାଲି ପା ପୁରା କମ୍ପୁଟର ଛୁଆ ଆଉ।
ହଁ ବା ମାନେ ।
ହଁ।
ଟିକେ ଖେଳିବା ପାଇଁ ବି ଟାଇମ୍ ନାହିଁ। ଛୁଟି ଏଇନେ ଟିକେ ଖେଳୁଛନ୍ତି। ମାନେ ଟାଇମ ନାହିଁ। ଏଇ ଧର ଗଲେ ସଖାଳୁ ସ୍କୁଲ ଆଇଲେ ଦିଟାରେ ସାଢେ ଗୋଟେ ଦିଟା ଏମିତି ବାଜି ଯାଉଚି ସିଏ ଆଇଲା ବେଳକୁ। କାମ ଟିକେ ଲେଟ୍ ହଉଚି। ଆଉଚି ଆସିକିନା ଏଇ ଖାଇକି ମାନେ ଶୋଇବାକୁ ଯାଇନଥିବ ଟ୍ୟୁସନ ମ୍ୟାମ୍ ଆସିବେ ଟିଉସନ ହବ। ଆଉ ସେ ଶୋଇବା କଣ। ଶୋଇଥିବି ଛୁଆଙ୍କୁ ଟାଇମ ହଉନି ଯେ ବହୁତ୍ ଚିଡ ଚିଡା ହେଇଯାଉଛନ୍ତି ଛୁଆରା।
ହଉ ରହୁଚି।
ହଁ ହଉ ରୁହ।